ହ୍ୟାଲୋ
ହ୍ୟାଲୋ
ହଁ କଣ କରହୁଛନ୍ତି
ଏଇଠି ବସିଛି ଆଉ ଓ ଖରା ବେଳ ଟା ତ କେହି କୁଆଡେ ନାହାନ୍ତି ଏକାକୁ ଏକା ବସିକି ଟିକେ ଫୋନ ଦେଖୁଥିଲୁ ଆଉ ତମ ଆ କ କରଛ
ହଁ ଖରାରେ ଆଉ କୁଆଡ଼େ ଯିବ ଘରେ ତ ରେଷ୍ଟ ନେଉଛ ଆ
ହଁ ହଁ ଖାଇ ଖାଇକି ଚ଼େ ଗୋଟେ ବେଳକୁ ଉଠିଲୁଣି ଏମିତି କିଛି କାମ ନାହାନ୍ତି ଏକାକୁ ଏକା ଘରେ ଆଉ କେତେ ବସିବ ମଣିଷ ଏପ ସେପଡ ହେଇକି ଶୋଇଥିଲି ମୁଁ ଦେଖିବା ଟିକେ ନୂଆ ସାଙ୍ଗସାଥି ବନେଇବା ଆଉ
ଆଉ ଘରେ ସମସ୍ତେ ଭଲ ଅଛନ୍ତି
ହଁ ସମସ୍ତେଙ୍କ ଭଲ ଅଛି ମୋ ଦେହ ଟା ଟିକେ ଖରାପ ହେଇଯାଇଛି ଆଉ ସମସ୍ତେ ଭଲରେ ଅଛନ୍ତି
କଣ ହଉଛି
ମୋର ଟିକେ କାଲି ରାତିଠୁ ଗ୍ୟାସ ହେଇଯାଇଛି ମୁଣ୍ଡ ଫୁଣ୍ଡ ବୁଲେଇକି ଲାଗୁଛ ଯେ ବ୍ଲଡ ପ୍ରେସର ଟିକେ ଲୋ କି ଆଇ କଣ ହେଇଯାଇଛି ମାପେନି ତ ମୁଣ୍ଡ ଜର ସବୁଲ ଅଛି ଥଣ୍ଡା ଜର ଟିକେ ହେଇଯାଇଛି ଏଇ ଯୋଉ ପାଗ ଗରମ ଜୋରରେ ହଉଛି ମୁଁ ଦିଇଥର ଗାଧୋଇ ପଡୁଛି ସକାଳୁ ସନ୍ଧ୍ୟାବେଳୁ ସେଠୁ ଜର ଟିକେ ହେଇଯାଇଛି ଏମିତି ଟିକେ ଟିକେ ରହିଯାଇଛି ଆଉ ପାଗ ଖରାପ ଦେହ ଟା ଟିକେ ବିଗିଡି ଗଲେ ଭଲ ଲାଗୁନି କ
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ଆାଅ
ତମ ଦେହ ପା ଭଲ ଅଛି
ହଁ ଭଲ ଆ ଆଜି ବେଲାରେ କଣ ରହୁଷ କରିଥିଲେ
ଆଜି ଭାତ ଡାଲମା ସେ ରାଇ ହେଇଥିଲା ଭଜା ହେଇଥିଲା ଧଡୁଙ୍ଗ ପୋଟଳ ବେଳୁ ଏମତି ସାଧା ଉପରେ ଆଉ ଆମ୍ବ କାକୁଡି ଏଇଥିରେ କାମ ଚାଳିଲା ଆଉ ଖରା ଦିନ ଗରମ ଜୋରେ ହଉଛି ତ ଆଉ ଆମ୍ବ କା କୁକୁଡ଼ି ଚାଲଣ ପଖାଳ ଆଉ ପଢାପଢି ଏଇଗୁଡାରେ କାମ ଚାଲିଛି ଆଉ
ହଉ ଭଲ କଥା ଖରାଦିନେ ବି ଏସବୁ ଖାଇଲେ ବି ଭଲ ଭଲ ବି ଟଷ୍ଟ ଖାଦ୍ୟ
ହଁ ଦେହ ପାଇଁ ଭଲ ପାଟିକି ବି ସାଦ ପଖାଳ ଟା ତ ଭଲ ଦେହ ପାଇଁ ମୁଁ ଆଜି ଟିକେ ଖାଇପାରିଲିନି ଜ୍ର ପାଇଁ ଖରାଦିନ ଜର ପାଇଁ ମୋତେ ପାଟି କଲେ ଖାାଉନି ମତେ ବାରଟା ସାଢ଼େ ବାରଟା ବେୁ ମୋ ପେଟ ଖାଲି କାଟିଲା ମୋତେ ଖାଲି ମୁଁ ପଖାଳ ସବୁବେଳେ ଖାଏ ମୋତେ ଖାଲି ମାନେ ମାନ୍ଦାଳିଆ ଲାଗିଲା ଦେ କହ ମତେ ପେଲି ବେଲେ ମୁଁ ଖସି ପଡିବି କି ଦେହ ତ ପୁରା ଶୂନ୍ୟ ହେଇଗଲା ମୁଁ ତାର ଶାଢୀ ଉଠେ ବଠୁ ଜିଦି କହଲି ଜରମ ଗ ହଁ ହଉ ଜର ଅଛେ ଆଉ ଜିଦି କଲି ପଖାଳୁ ନ ଖାଇଲେ ହବନି ଆଉ ଚିତି କରିକି ଦିମଠା ଭାତ ତୋରାଣ ିଲେମ୍ବୁଧିକେ ଆଉ ଆଳୁ ସିଝା ଟିକେ ଆଣିକି ଦି ଗୁଣ୍ଡା ଖାଇକି ଟିକେ ତୋରାଣ ପିଇିଲାଠୁ ମତେ ପୁରା ଏତେ ଶାନ୍ତି ଲାଗିଲା କହିବନି ବୋଲି ଜୀବନରେ ପଖାଳ ନଥିଲା ଆଉ କିଛି କିଛି ନାଇଁ କେତେବେଳ କଣ ହବ କହିହଉନି କିନ୍ତୁ ଏବେ ପଖା ପଖାଳ ବିନା ଦେହ ଯାଉନି ଆଉ ତମେ ଅମୃତ ଦେଲେ ବି ଖାଇବାକୁ ଇଛା। ପଖାଳ ଗୁଟେ ଥୋଇଦେଲେ ଦେଲେ ମନ ଶାନ୍ତି।
ପେଟ ପଖଳ ଖାଇଲେ ଖରାଦିନ ପେଟ ଥଣ୍ଡା ରହିଲେ ମୁଣ୍ଡ ଥଣ୍ଡା ରହିବ। ଆଉ ଯେତେ ଗରମ ଭାତ ହୁଁ ଖାଇଲେ ସୁଧା ବି ଏତେ
ନା ଗରମ ଭଲ ଲାଗୁନି ତ ଆଉ ଇଚ୍ଛା ହଉଛି ନାହିଁ।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ତ ଶାଶହର ଶାଶୁ ଅଛନ୍ତି ଦେଢଶର ଯା ଦିଅର ଏଇମାନେ ଆ
ଛୁଆମାନେ କଣ କରୁଛନ୍ତି?
ୁ ମୋର ବା ନୂଆ ବାହାଘର ଛୁଆ ପିଲା କିଛି ହେଇନି ବର୍ଷେ ହେଇନି ବାହାଘର
ଓହୋ ହଉ ଠିକ ଅଛି। ଆଉ ଭଲ! ହ ଶାଶୁ ଶଶୁର, ଯା, ଦେଦୁଶର ଆଉ ନଣନ୍ଦ ଏମିତି ବାହାଘର ହେଇସାରିଲେଣିି। ଆ ମୋର ଡଟ୍ ବଥ ଦୁ ଜଣା ଆଉ
ତମେ ଟିକେ ପୁରୁଣା ହେଇଗାରଲାଣି ଆଉ।
ହଁ ହଁ ଆଉ ଗୋଟେ ପୁଅତ ଆଠ ବର୍ଷର ଆଉ ଗୋଟେ ତିନି ବର୍ଷର ଆଉ।
ହଁ ତମେ ଟିକେ ପୁରୁଣା ହେଇଗଲାଣି ତାହେଲେ ଆଉ ମୁଁ ଟିକେ ନୂଆ ଅଛି ଆଉ ଦେଖା ସାକ୍ଷାତ କେବେ ହେବା। ଏବେ ହେବା। କଥା ବାର୍ତ୍ତା ଟିକେ ହେବା। ଟିକେ ସାଙ୍ଗ ପ୍ରେମୀୀ ମାନେ ସାଙ୍ଗ ମିଳଗଲେ ସାଙ୍ଗ ଠୁ ଜୀବନ ବି
ହଁ!
କି ନୂଆ ବାହା ହେଲୁ ନୂଆ ଇଏ ଯେହେତୁ ସେ ସାଙ୍ଗ ସାଥି ଟିକେ ଏଇଆ ଆଉ।
ଆଉ କାହାର କିଛି ସାଥ ସାଥ ଦରକାର ନାହିଁ।
ହଁ ଜୀବନରେ ସାଙ୍ଗ ଅଛି ମାନେ ସବୁ ଅଛି। ସାଙ୍ଗ ନାହାନ୍ତି ମାନେ କିଛି ନାହାନ୍ତି ଜୀବନରେ।
ଘରେ ଥିଲା ବେଳେ ଘରେ ଥିଲାବେଳେ ବହୁତ ସାଙ୍ଗସାଥି ଦିନ ରାତି ତ ସାଙ୍ଗସାଥି ମେଳରେ କଟି ଯାଉଥିଲା ଏଠି ଏକା ଏକା। ଯାହା ବି ଯି ଗାଁରେ ରହୁନାହାଁନ୍ତି। ଆଉ ଏକାକୁ ଏକା ଭଲ ଲାଗୁନି ଏଥିରେ ଆଉ।
ବାହାଘର କେତେ ମାସ ହେଲାଣି?
ବାହାଘର ଏବେ ଆଉ ଆଠ ଚାରି ଆଠ ଦିନରେ ବର୍ଷେ ହେଇଯିବ।
ଆଛା ଭଲ ଯା ପାଆ ଆଊ। ଆଉ ଆପଣଙ୍କ ଆଡେ ର ରଥଯାତ୍ରା କେମିତି କଣ ପାଳନ କରୁଛନ୍ତି?
ମୁଁ ତ ନୂଆ ଏଠି ଜାଣିନି କେମିତି କଣ କିନ୍ତୁ ଆମ ଆଡେ ବହୁତ ଧୁମଧାମ ରେ ପାଳନ ହଉଛି। ଆମ ଆଡେ ଜଗନ୍ନାଥଙ୍କର ଆମ ଆଡେ ଜଗନ୍ନାଥଙ୍କର ମନ୍ଦିର ଅଛି ସେପାରିରେ। ତାଙ୍କର ମାଉସୀ ମା ମନ୍ଦିର ବି ଅଛି ଠାକୁରଙ୍କୁ ପୁରା ଯେମତି ବିଧ ବିିଧା ହଁ ରଥ ତିଆରି ଏବେ ଚାଲିଥିବ। କିନ୍ତୁ ଆମର ଗୋଟେ ରଥ ହୁଏ ତିନି ରଥ ହୁଏନି। ଗୋଟେ ରଥରେ ତିନି ଠାକୁରଙ୍କୁ ବସେଇକି ନେଇଯାଆନ୍ତି ଆଉ। ହଁ ତିନି ତିନି ଠାକୁରଙ୍କୁ ବସେଇକ ନେଇ ଯାଆନ୍ତି ଆଉ ଯେମିତି ଗାଁ ସାରା ଆମର ପୁରା ଗାଁ ବୁଲିକି ମାଅସୀସିଆ ଘରକୁ ଯାଆନ୍ତି ଛୁଆ ଛୁଆ ପିଲା ସମସ୍ତେ ତ ଆଉ ରଥଟା ଆଣନ୍ତି ଭୋଜି ଭାତ ହେଇଥାଏ ଦିନବେଳେ ମନ୍ଦିରରେ ସନ୍ଧ୍ୟା ବେଳେ ମାଉସୀ ମା ଘରେ ସେ ନଅ ଦିନ ଯାକ ତ ମାଉସୀ ମା ଘରେ ଭୋଜିିବା ତ ପିଠା ପଣା ଠାକୁରଙ୍କ ପୋଡ ପିଠା ସ ଡେଲି ହବ ଆ ପ୍ରତିଦିନ ଛୁଆଙ୍କୁ ଦିଆଯିବ। ଆଉ ପୁଣିିବା ଆଉଟା ଦିନ ଠାକୁର ଆସିବେ ଠାକୁରଙ୍କ ଯେମିତି ବିଧି ମୁତାବକ ହେବା କଥା। ହୁଏ ଆଉ।
ହଁ ଆମର ଭଲ ଭଲ ହୁଏ। ଏଇଠି ଗୋଟିଏ ରଥରେ ତିନି ଠାକୁରକୁ ବସେଇକି ଆମର ତ ନିଜର ମାଉସୀ ମା ଆମ ତ ନିଜେ ରହିଚୁ। ତ ନଅ ଦିନ ଠାକୁରଙ୍କୁ ପୂଜା କରାଯାଏ। ତାପରେ ସେଠି ରଥ କାମ ଘରେ ଥାନ୍ତି ଆମର କିନ୍ତୁ ନଅ ଦିନ ଯାଙ୍କ ନିଜ ଘରେ ଭୋଗରାକୁ ବନେଇକି ଠାକୁମା ପାଇଁ ନିଆଯାଏ। ବହୁତ ବହୁତ ଖୁସି ଲାଗେ। ଆଉ ରଥଯାତ୍ର ଆସିବା ପାଇଁ ଆମେ ବାଟକୁ ଚାହିଁବସିଛୁ।
ହଁ ସେ ସୌଭାଗ୍ୟ ଜ୍ ସୌଭାଗ୍ୟ ଜଗନ୍ନାଥ ତାଙ୍କର ମାଉସୀ ମା ବହୁତ ମାନେ ସୌଭାଗ୍ୟର କଥା ସମସ୍ତଙ୍କୁ ସେ ଜିନିଷ ମିଳେନି ନା। ବହୁତ ସୌଭାଗ୍ୟର କ ଥା ଆଉ ତମକୁ ଭାରି ମାନେ ଉ ଭାରି ଉତ୍କଣ୍ଠାର ସହିତ ତ ଇଏଇଥିବ କଉ ଦିନ ରଥଜା
ହୁଁ କଉ କୋଉଦିନ ରଥରାତ୍ର ଆସିବ ଆମେ ଠାକୁରଙ୍କୁ ଇଏ କରିନୁ ଆଉ ଠାକୁରଙ୍କୁ ଦୌଡ଼ି ଦ୍ଵାରା ଟାଣିିବାର ସିଏ ତାର ଅଲଗା ମଜା।
ହଁ ନାଇଁ ଠା ଯେହେତୁ ଆମେ ସ୍ତ୍ରୀ ଲୋକ ଘରେ ମହାପ୍ରଭୁ ଆସିବେ ତାଙ୍କର ସେବା କରିବା ସେ ଗୋଟେ ଅଲଗା ଅଲଗା ପ୍ରକାର ଆନନ୍ଦ ମାନେ ତାଙ୍କୁ ଦେଖିଦେଲ ତା ଆଖିରୁ ଲୁହ ବାହାରି ଆସେ। ଆଉ ତ ସେଇଟା ଗୋଟେ ଅଲଗା ପ୍ରକାର ଆନନ୍ଦ ଆଉ।
ହୁଁ ଆଉ ଆପଣଙ୍କ ବାରିରେ କଣ କଣ ଗଛ ଲଗା ହେଉଛି?
ବାଡ଼ିରେ ତ ଲାଗିଛି ବାଇଗଣ, ଟମାଟୋ ଭେଣ୍ଡି ଲାଗିଛି, ଜହ୍ନି, ଝୋଡଙ୍ଗ, କାକୁଡି, କାକୁଡି ଆଉ ଉ ବାଇଗଣ, ଲଙ୍କା ଗୁଡା ଛୋଟ ଛୋଟ ହେଇଛି। କିନ୍ତୁ ଭେଣ୍ଡି ଗୁଡା ବହୁତ ବଢି ଯାଇଛି। କି ଫଳ ରହୁନି ଝୋଡ଼ଙ୍ଗ ଫଳୁଛି ଆଉ କଲର ପୁରା ବହୁତ ପଳୁଛି।
ଝ ଝଡ଼ଙ୍ଗଡ଼ା କେମିତି ତାର କେମିତି ତାର ପ୍ରୋସେଷ୍ଟଟା କେମିତି କରୁଛନ୍ତି?
ଝୁଡ଼ଙ୍ଗ କିଛି ନାହିଁ ଆଗ ତ ମାଟିକୁି ମୁଣ୍ଡ କରିକି ମାଟିର ପାଗ ବନେଇ ଦେଲା ପରେ ଶୁଖା ଥିବ ମାଟି ସେ ମଞ୍ଜି ତ ଲଗେଇବେ ତାପରେ ସେଦିନ ଆଉ ପାଣି ଦିଆଯିବନି ମଞ୍ଜି ଯେହେତୁ ମାଟିରେ ଫୁଲି ଥିବ ତାକୁ ଟିକେ ଗ ଗୋଟେ ଦିନ ଛାଡିକି ତା ପର ଦିନ ଆପ ପାଣି ଦେବେ ଗଛ ଉଠିଲା ବଳୁ ତାକୁ କୋଡା ଫୁସା ଆପଣ ଯାଇ ସାର ଦେଇପାରିବେ ନହେଲେ ଆମ ଜୈବିକ ଖତ ଦେଇପାରିବେ, ଆଉ ସେ ଢୁଡ଼ଙ୍ଗରେ ପୁଣି ଅଛି ବିଭିନ୍ନ କିସମର ଢୁଡ଼ୁଙ୍ଗ କେଉଁ ଢୁଡ଼ଙ୍ଗ ଅ ନ ପତର ରେ କଳେ କୋଉ ଜଣଙ୍କୁ ଟିକେ ଡେରି କିଏ ଦେଶୀ କାଉଟି ସେ ଧୋଡଙ୍ଗର ଗୋଟେ ଅଛି କାଉଟି ସେଟା ଖାଇବାକୁ ଏତେ ଟେ ଷ୍ଟ ନୁହେଁ କିନ୍ତୁ ଫଳ ବହୁତ ହ ସେ ମାଡେନି। ଆଉ ଏ ଝୁଡଙ୍ଗ ଗୁଡା ଆମର ଯୋଉଟା ଲାଗିଛି ସେ ଟିକେ ହାଇବ୍ରି ଡିର ମାନେ ମୋଟା ମୋଟା ବଡ ବଡ ବହୁତ ଗୋଟେ ମୁଥା। ଯାହା ଫଳିବ ଗୋଟେ ଥରକ ଶେଷ ଏଇଟା ସେ ଲାଗିଛି ଫଳ ଏଇଟା ଟିକେ ଶୀଘ୍ର ଲଗେଇ ଦେଇଥିଲା। ହ। ଏଇ ଫଳ ଆସିଲାଣି ଆରେ ତୋଳା ହଉଛି କାଲି ହେଇଥିଲା ଆଜି ଛାଡି ଦେଇଛନ୍ତି ପୁଣି କାଲି ତୋଳା ଗୋଟେ ମୁଥରେ ପଳିଯାଏ ଆଉ।
ହୁଁ ହୁଁ।
ତୁମର ବାଡ଼ିରେ ଫସଲପତି କରିଛ?
ବାରେ ଆମର ଫୁଲ ଗଛ ଯେମିତି ଟ ପଦ ଉପଲବ୍ଧି ଲଗାଛି। ଆଉ ଛୋଟ ଛି ଛୋଟ ଛୋଟ ଯ ଟଗର ଫୁଲ ଭଳିଆ ଯାଏ ସେ ପର ଭିତରେ ପାଇହଲେ ବାଇଗଣ ଗଛ ଲଗା ହୋଇଛି। ଉଁ ଆଳୁ, କମ୍ବ ଆଳୁ, ଟମାଟୋ, ଲଙ୍କ, ସା ଆଉ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ହୁଁ।
ଆଉ ଆଜି ଆ ପ୍ ଆପଣଙ୍କୁ କଣ ଖାଇବାକୁଲେ ସବୁଠୁ ବେଶୀ ଭଲ ଲାଗେ?
ମତେ ତ ପୁରା ଚଟପଟା ଖାଦ୍ୟ ବହୁତ ପ୍ରିୟ। କିନ୍ତୁ ସେଇଟା ଦେହ ପାଇଁ ଭଲ ନୁହେଁ। ନା ଆ ବହୁତ ଗାଳି ଶୁଣୁଛି ସେ ଜିନିଷ ଖାଇବା ବେଳକୁ। କିନ୍ତୁ ଟିକିଏ ଲୁଣ ଟିକିଏ ଲଙ୍କା ହେଇଗଲେ ମୋର ତ ଦିନ ବନିଯିବ ମିଠା ତ ଦେଖ ଖିଲେ ମୁଁ ମରିଗଲି ମିଠା ମୋର ପୁରା ଆଲର୍ଜି ମୋତେ ଜମା ଭଲ ଲାଗେନି। କିନ୍ତୁ ନା ମି ପିଠା ମୁଁ ଜମା ଖାଏନି ବହୁତ କମ୍ ଯଦି କେତେବେଳୁ କଣ ସ୍ପେଶାଆଲ ଅକେଜନ୍ ହେଇଗଲା। ଟିକେ ଅଧେ ଜଦି ହେଇଗଲା ହେଇଗଲା ନହେଲେ ନାଇଁ
ହଉ ହଉ ଠିକ ଅଛି ମୁଁ ଆପଣଙ୍କ ସ ପରେ କଥା ହେବି ଏବେ ରଖୁଚି।